ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ଆଜ୍ଞା ନମସ୍କାର।
ଆଜ୍ଞା ମ୍ୟାମ ଶୁଭୁଛି ନମସ୍କାର।
ହଁ ନମସ୍କାର ଶୁଭୁଛି କୁହନ୍ତୁ।
ଆଜ୍ଞା କଣ କରୁଛନ୍ତି ଆପଣ?
କିଛି ନାହିଁ ଶୋଇକି ଏଇ ଅଧଘଣ୍ଟେ ପାଖାପାଖି ଉଠିଲି ତ ତାପରେ ଆଉ କିଛି ଟ୍ୟାକ୍ସ ଥିଲା ନା ତ ସେଇଟା କ ପୁରା କରୁଛି।
ଆଜ୍ଞ ଖାଇଛନ୍ତି କଣ ଆଜି?
ସେ କଲେଜରୁ ଆସିକି ଖାଇଥିଲି। ନା ଭାତ ଡାଲମା ଆଉ ପୋଟଳ ଆଳୁ ଭଜା ଆଉ ମିକ୍ସଚର। ଏତିକି ଆପଣ।
ଆଜ୍ଞା ମୁଁ ଖାଇଛି ଆଜି ଭାତ ଆଉ ମସୁର ଡାଲି ବରା। ଆଉ ପୋଟଳ ଆଳୁ ଭଜା ଆଉ ସାଲାଡ଼।
ୟା ଯୋଉ ଆଜି ଦେବସ୍ନାନରେ କଣ କରୁଛନ୍ତି? ଜଗନ୍ନାଥ ମନ୍ଦିର ବୁଲି ଯାଇଛନ୍ତି ନା ଯାଇନାହାନ୍ତି?
ଆଜ୍ଞା ଯାଇଥିଲି ମହାପ୍ରଭୁଙ୍କୁ ଦର୍ଶନ କରିକି ପଳେଇ ଆଇଲି ଆଉ ଯେହେତୁ ଟିକେ ଖରା ହଉଛି ଗରମ ତ ହଉଚି ସେଠି ରହିହେଲାଣି।
ଓହୋ ମାନେ କୋଉଠିିକି ପୁରୀ ଯାଇଥିଲେ ନା ପାଖରେ?
ନାଇଁ ନାଇଁ ଆଜ୍ଞା ଆମ ପାଖରେ ଗୋଟେ ମନ୍ଦିର ଅଛି ନୂଆପଡା ଜାଣିଥିବେ ସେଇ ଜଗନ୍ନାଥ ମନ୍ଦିର ଅଛି ସେଠି ଯାଇଥିଲି। ଆଜ୍ଞା ଆପଣ ମସୁର ଡାଲି ବରା କେବେ ଖାଇଛନ୍ତି?
ମସୁର ଡ଼ାଲି ବରା ନା ଖାଇନି ହଁ ଖାଇଛି ଖାଇଛି। ଖାଇଛି କିନ୍ତୁ କେମିତି ତିଆରି ହୁଏ ମୁଁ ଜାଣିନି ମୋତେ ପଚାରିବେନି।
ଆଜ୍ଞା ନାଇଁ ନାଇଁ ଆଜି ମୁଁ ମା ଆଜି ବନଉଥିଲେ ତ ଆଜି ମୁଁ ଦେଖିଛି ମୁଁ ଭାବିଲି ଆପଣ ଯିଏ ଆପଣ କଲ କଲେ ମୁଁ ଆପଣଙ୍କୁ ଟିକେ ଜଣାଇଥାନ୍ତି।
ଓ ହଁ ହଁ କୁହନ୍ତୁ କୁହନ୍ତୁ ମୁଁ ଜାଣିନି।
ଆଜ୍ଞା ଆଜ୍ଞା ଆଜ୍ଞା ପ୍ରଥମେ କଣ କରିବେ ନା ମସୁର ଡାଲି ମଶୁର ଡାଲି ଜାଣିଛନ୍ତି ଗୋଟେ ଅଛି?
ହଁ ଜାଣିଛି ନିହାତି।
ଆଜ୍ଞା ମସୁର ଡାଲିକି ପ୍ରଥମେ କଣ କରିବେ ନା ପାଣିରେ ଭେଦେଇଦେବେ।
ଆଜ୍ଞା।
ଆଜ୍ଞା ତାପରେ ତାକୁ ଆପଣଙ୍କର ଶିଳ ଅଛି ଶିଳ ଜାଣିଛନ୍ତି ଯୋଉ ମାନେ
ହଁ ହଁ ଶିଳ ଅଛି ଗ୍ରାଇଣ୍ଡର ଅଛି ସବୁ ଅଛି କୁହନ୍ତୁ?
ଆଜ୍ଞା କିନ୍ତୁ ମା କଣ କରନ୍ତି ଶିଳରେ ବାଟି ଦେବେ ଯେହେତୁ ଟିକେ ମାନେ ମାନେ ବେଶୀ ଟିକେ ଚିକ୍ଣ ହବ।
ଚିକଣ ନା ଟିକେ ଭଲ ଲାଗେ ବୋଲି ମାନେ ଶିଳ ବଟ ଟା ଭଲ ଲାଗେ ମାନେ ଗ୍ରାଇଣ୍ଡର ବଟା ଟା ବେଶୀ ଭଲ ଲାଗେନି ମାନେ ଶିୀଳରେ ଯୋରା ବାଟିଚ ସେରା କରିଥିବ।
କଣ କହୁଛନ୍ତି ନା ଟିକେ ମାନେ ହାତରେ ବାଟିଲେ ଟିକେ ଟିକେ ମାନେ ସ୍ଵାଦ ଟିକେ ଅଲଗା।
ହଁ ହଁ ସେଇ କଥାଟା ମୁଁ କହୁଚି।
ଆଜ୍ଞା ତ ସେ ମା ବା ଟି ଆଜ୍ଞା ମା ବାଟିଲେ ତାପରେ ତାକୁ କଣ କଲେ ମାନେ ଟିକେ କାଠୁଆ କରି ବାଟିବେ ଯେମିତି ବରା ଭଳିଆ ହବ।
ହଁ ହଁ।
ବେଶୀ ପାଣି ଦେବେନେହିଁ।
ହୁଁ।
ଆଜ୍ଞା ତାପରେ ବାଟି ସାରିଲା ପରେ ତାପରେ ସେଥିରେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଆଉ ସ୍ଵାଦ ଅନୁ ସା ତାପରେ ଲୁଣ ଦେଲେ ଲୁଣ ଦେଇକି ଯେମିତି ବରା ମାନେ ଯେମିତି ଲାଗେ ସେମିତି ବରାଭଳିଆ
ଖାଲି ମସୁର ଡାଲି ନା ଆଉ କିଛି?
ଆଜ୍ଞାାନାଇଁ ନଇଁ ଖାଲି ମସୁର ଡାଲିରେ ହେଇଥିଲା।
ମସୁର ଡାଲି ସେଇଥିରେ ଯାହାହେଲେ ବି ଅଦା ଟିକେ ବାଟିଥିବେ।
ଆଜ୍ଞା ନାଇଁ ନଇଁ ବାଗହବନେହଁ। ଅଦା ତ ଆମର ପକୁଅନ୍ତିନେହିଁ ଆମର ଅଦା ମତେ ଏତେ ମତେ ଖାଇତେ ଭଲ ଲାଗେନେହଁ ତ ସେଥିପାଇଁ ମା ପକୁଅନ୍ତିନେହିଁ।
ଓହୋ କିନ୍ତୁ ଅଦା ବାସ୍ନାଟା ମାନେ ବା
ଆଜ୍ଞା ବାସ୍ନା ଟା ଭଲ। କିନ୍ତୁ କଣ କହନ୍ତି ସେଇଟା ଯଦି ବାହାରିବ ଯଦି ଥରେ ଖାଇ ଦେଇଥିଵେ ଯେଦି ବାହାରିଲେ ସେଟା ପାଟିଟା କିିମିତିଆ ଗୋଟେ ଅଲଗା ଭଳିଆ ଲାଗେ।
କାହିଁକି ତାପରେ ଆଉ ଟିକିଏ ଖାଇଦବ।
ନାଇଁ ଆଜ୍ଞା ସେଥିପାଇ ମା ପକେଇ ନ ଥିଲା ମୁଁ ତ ସେମିତି ଦେଖିଥିଲି ସେଇଟା ଆପଣଙ୍କୁ କହୁଚି।
ଓ ହଁ ହଁ।
ଆଜ୍ଞା ତାପରେ କଣ କଲେ ନା ଯେମିତି ବରା ଯେମିତି ଗୋଳୁଅନ୍ତି ଉପର ତଳ କରି ସେମିତି ଗୋଳେଇଲେ। ଆଜ୍ଞା ତାପରେ ତାୱାରେ ବସେଇକି ମାନେ ତେଲ ପକେଇକି ସେ ଯୋଉ ଗୋଲ ଗୋଲ କରିକି ତାକୁ ସେଇଠି ପକେଇଲେ।
ହଁ।
ଆଜ୍ଞା ତାପରେ ପକେଇ ସାଇଲା ପରେ ତାପରେ ଦିଥର ଉପର ତଳ କଲେ। ତାପରେ ଟିକେ ନାଲି ହେଲା ପର୍ଯ୍ୟନ୍ତ ତାକୁ ଭାଜି ମାନେ ଛଣା ତ ହେଲାନି ଭାଜିଲା ଭଳିଆ କଲେ।
ହଁ ହଁ।
ଆଜ୍ଞା ଛାଣିଦେଲେ କଣ ତେଲ ପକେଇଦେଲେ କଣ କୁହତୁନା ସେଟା ଫିଟିଯିବ।
ହଁ।
ଆଜ୍ଞା ଯେହେତୁ ଏଟା ବିରିରେ ହଉନି ନା ତ ମସୁର ଇଏ ର ହହୁଚି ତ ଟି ଟିକେ ଇଏ ରହିଲ ସିଏ ଫିଟିଯିବ।
ବିରି ଟିକେ ଅଠାଳିଆରୁ ହେ ନା ତ ସେଇଟାକୁ ସେ
ସେ ତେଲରେ ରହିଯାଏ କିନ୍ତୁ ଇଏ କଣ ତେଲରେ ରହିବନି ଆଜ୍ଞା ସେଥିପାଇଁ ତାୱରେ ତେଲ ଦେଇକି ଭାଜି ଦେଲେ ତାପରେ ତରକାରୀ ଯେମିତି କରନ୍ତି ମାନେ ପିଆଜ ରସୁଣ ତେଲ ଦେଇକି। ଯେମିତି କରନ୍ତି ସେମିତି ତରକାରୀ କରିକି ସେଥିରେ ପକେଇଦେଲେ।
ଆଜ୍ଞା।
ଆଜ୍ଞା। ଆଉ ଆଜ୍ଞା ଆପଣ କଲେଜ ଯାଇଥିଲେ?
ହଁ ଯାଇଥିଲି ଆଜି।
ଆଜ୍ଞା। କଣ ପଢ଼ିଲେ ଆଜି?
ପଢିଲି ଫାଷ୍ଟ କ୍ଲାସ ତ ଯାଇ ପାରିଲିନି ଆମର ଆଜି ନୋ ଆଠଟା ପଇଁଚାଳିଶରେ ପଇଁଚାଳିଶ ନା ଚାଳିଶରେ ବସ ଥିଲା କିନ୍ତୁ ଆଜି ଯେତେ ଟିକେ ଡେରି ହେଇଗଲା ଯେ ସେଇ ଫାଷ୍ଟ ବସ୍ ଟା ମିସ୍ କରିଦେଲୁ। ତ ସେକେଣ୍ଡ ବସ୍ ଟା ଥିଲା ଆଉ କେତେ ନଅଟା ପନ୍ଦର। ନ ନଅଟା ପନ୍ଦରରେ ଥିଲା ସେକେଣ୍ଡ ସେକେଣ୍ତ କ୍ଲାସ ଟା ନା ସେକେଣ୍ଡ ବସ ଥିଲା ତ ଯାଇକି ପହଞ୍ଚିଲା ବେଳକୁ କୋଡିଏ ତ ଫାଷ୍ଟ କ୍ଲାସ ଆଉ କରିହେଲାନି। ସେକେଣ୍ଡ କ୍ଲାସ ଟା ଆଜି ଓଡିଆ ଅପ୍ସ ନାଲ୍ ଥିଲା ଫାଷ୍ଟ ଯେହେତୁ ଆଜି ଯେହେତୁ ନୂଆ ନୂଆ ଖୋଲୁଛି ତ ସେଥିପାଇଁ ଆଜି ଫାଷ୍ଟ ସେକେଣ୍ଡ କ୍ଲାସରେ ମ୍ୟାମ ଖାଲି ଆସିକି ଖାଲି ବିଷୟ ସେ ବିଷୟରେ କଥା କ୍ଲାସ ଥିଲା ରିଲ ଲଜିକ୍ ଲଜିକ ନାଇଁ ଇକୋନୋମିକ୍ସ ଥିଲା ଥାର୍ଡ କ୍ଲାସ ଇକୋନୋମିକ୍ସ ଥିଲା ଇକ ଇକୋନୋମିକ୍ସ ମୁଁ ନାହିଁ ତାପରେ ଫୋର୍ଥ ଥିଲା ପଲ୍ଟିକାଲ ଥିଲା। ପଲ୍ଟିକାଲ ମ୍ୟାମ କଣ ପଢେଇଲେ ମୋ ମୁଣ୍ଡରେ କିଛି ପଶିଲା ନାହିଁ।
ଆଜ୍ଞା ଆପଣଙ୍କର ସେଇ ଯୋଉ ଓଡିଆ ଅନର୍ଷରେ ବିଷୟ ସବୁ କଣ କଣ ଅଛି?
ମୁଁ ହଉଛି ମୁଁ ନର୍ମାଲ କଲ କଲେ ମୁଁ କହିବି।
ଆଜ୍ଞା ଆଜ୍ଞା।
ମାନେ କେତେବେଳୁ କେମିତି ଏ ସାଙ୍ଗ ସାଥିରେ ଗଲେ କଣ କଲ୍ କରିକି ମାନେ ଯେ ଯେତେବେଳେ କିନ୍ତୁ ଏଇ କଲ ରେ କହିପାରିବିନି। ମାନେ ଏଇଠି ଯେତିକି ଆଲାଉ ମୁଁ ସେତି ସେତିକିରେ କହିବି।
ଆହଃ।
ମାନେ ଏଇଠି ଯେତିକି ଆଲାଉ ଅଛି ନା ତ
ତାହେଲେ କିଏ କିଏ ଅଛନ୍ତି?
ଘରେ ବାପା, ମାଁ, ମୁଁ, ଝିଅ ଆଉ ନାନା।
ଆଜ୍ଞା ଆପଣ ଆଜି ଦେବସ୍ନାନ ପୂର୍ଣିମାରେ କୁଆଡେ ବୁଲିବାକୁ ଯାଇନାହାନ୍ତି ଖାଲି
ନା ନା ସକାଳୁ ସକାଳୁ ସେ ଗୋଟିଏ ଆମର କାମ ଆଉ। ମାନେ ସକାଳୁ ଉଠ କାମ ଧନ୍ଦା ସାରିକି କଲେଜ ଯାଅ କଲେଜରୁ ଆସିକି ହଁ ଉଠିକି କାମ ଧନ୍ଦା ସାରିକି କଲେଜ ଚାଲ କଲେଜରୁ ଆସିକି ଯାହା କରୁଛ କର କିନ୍ତୁ କଲେଜ ଟା ଯାଅ ନହେଲେ ଘରେ ଏତେ ସୋଦଣା କିଏ ଖାଇବ।
ଆଜ୍ଞା ଆଜ୍ଞା। ଆ କଲ ମାନେ କଲେଜ ଲାଇଫ ଆପଣଙ୍କୁ ଭଲ ଲାଗେ ନା
ସେମିତି କିନ୍ତୁ ସ୍କୁଲ ଲାଇଫ ରେ କଣ ମଜା ମସ୍ତି ବହୁତଥିଲା କିନ୍ତୁ କଲେଜ ଲାଇଫରେ ସେମିତି ନାହିଁ।
ଆଜ୍ଞା।
ମାନେ ଯେତେ ଯାହା ହେଲେ ମାନେ ପ୍ରଥମଠୁ ଅଷ୍ଟମ ଯୋଉ ସମୟ ଟା ସେଇ ସମୟ ଟା ଭଲ ଲାଗେ। ନବମ ଦଶମ ତ ଯାହାହେଲେ ବି ଟିକେ ଷ୍ଟ୍ରିକ୍ଟ କରିଦିଅନ୍ତି ନା ଯେହେତୁ ହେଉଛି ଦଶମରେ ବୋର୍ଡ ପରୀକ୍ଷା ଥାଏ ତ ସେ
ଆଜ୍ଞା। ଆଜ୍ଞା ଆପଣ କପିଳାସ ମନ୍ଦିର ଯାଇଛନ୍ତି?
କପିଳାଶ ମନ୍ଦିର ହଁ ଯାଇଥିଲି କିନ୍ତୁ ଗୋଟେ ମଜା କଥା ଶୁଣିନାହାନ୍ତି। ଆମେ ଯାଇଥିଲୁ ଆମେ ଯାଇଥିଲୁ ପରୀକ୍ଷା ଦବାକୁ ମାନେ କାଇମାଟିରେ ଆମ ପରୀକ୍ଷା ସେଣ୍ଟର ପଡିଥିଲା। ଏମ ଏଫ ବିଏସ୍ ନା ଏମ ଏମ ଏ ବି ଏସ୍ ନା କଣ ଗୋଟେ ମାନେ ଅଷ୍ଟମ କ୍ଲାସ ରେ ଗୋଟେ ପରୀକ୍ଷା ଟେ ଆପ୍ଲାଏ କରିଥିଲୁ। ସାଙ୍ଗ ମାନେ ଯାଇଥିଲୁ ମାନ ମାନେ ଯାଇଛୁ ମାନେ ତ ଆମର ହଉଛି ପ୍ଲାନିଂ ହେଲା କି ଆମେ ଆମେ ଏକ୍ଜାମ ଦେଇଦେଲୁ ତାପରେ ଆମର ଦିଟା ବେଳୁ ସଇଲା ତିନିଟା ବେଳୁ ତିନିାଟା ବେଳୁ ସଇଲା ଯେିମିତି ମୁଁ କହିଲି ଆମେ ଏ ତେ ବାଟ ତ ଆସିଛି ଚାଲ କପିଳାସ ବୁଲିକି ଯିବା।
ଆଜ୍ଞା।
କପିଳାସ ରେ କପିଳାସ ଗଲୁ ବାରବାଙ୍କ ବାର ବାଙ୍କ ଦେଇଗଲୁ ଆମେ ତେରଶହ ବାଉନ ପାହାଁଞ୍ଚ ଚଢିକି ଗଲୁନୁ ମାନେ ଟାଇମ ହେଇଯିବ ନା।
ଆଜ୍ଞା ଆଜ୍ଞା ଜାଣିଛି ସେ ପାହାଚ ଟିକେ ବହୁତ ଅଧିକ ଥାଏ ମୁଁ ଥରେ ଯାଇଥିଲି।
ହଁ ମାନେ ହଉଛି ଆମେ ବା ମାନେ
ଆମେ ରହ ଆମେ ବାର ବାଙ୍କ ଦେଇ ପଳେଇଲୁ କିନ୍ତୁ ବାର ବାଙ୍କ ଯୋଉ ପା ପୁରା ବଙ୍କାଣୀ ଟା। ସେଇଠି ମୋ ସାଙ୍ଗରେ ମୋର ପଛରେ ବସିଥିଲୁ ମାନେ ପୁଅ ପିଲା ରା ସବୁ ଆଗରେ ବସିଥିଲେ ନା। ଆଗରେ ମଝିରେ ଆମେ ଦି ଜଣ ଝିଅ ପିଲା ତ ଆମେ ପଛରେ ବସିଥିଲୁ। ମୁଁ ଏପଟେ ବସିଛି ମୋ ସାଙ୍ଗ ସେପଟେ ବସିଛି ମାନେ ଏମିତି ଗୋଟେ ବଙ୍କ ଜାଣି ଆସିଲା ସିଏ ତା ସିଟରେ ଉଠିକି ଆସିକି ମାନେ ଡୋର ରେ ବାଡେ ହେଲା ଡୋରୁ ବାଡେଇ ହେଇ
ପାହାଚ ଚଢେଇ ଗଲା ବେଳକୁ ମାନେ ଲାଗିବ ଯେତେବେଳେ ଗାଡିରେ ଆପଣ ଯିବେ ସେ ଯୋଉ ମାନେ ପାହାଡ଼। ହଁ ହେଇକି ସବୁ ରାସ୍ତା ହେଇଛି ନା ତ ସେଥିପାଇଁ, ଆଜ୍ଞା ମାନେ ଯଦି ଗୋଟେ ଗାଡି ଯଦି ଗୋଟେ ଗାଡି ଯଦି ମାନେ ହର୍ଣ ଯଦି ନ ମାରିଲା ମାନେ ଉଁ ଯଦି ମାନେ ସେ ଯୋ ଇଏ ଯଦି ନ ମାରିଲା ତ ଆପଣ ଜାଣି ବି ପାରିବେନି ଗାଡି ଆସୁଛି।
ହଁ ଯଦି ବ୍ରେକ୍ ମାନେ ହର୍ଣ ମାରିବାକୁ ପଡିବ ହର୍ଣ ମାନେ ବାରବାଙ୍କର ଦେଇକି ଯିବାକୁ ପଡିଲେ ହର୍ଣ।
ଯଦି ବଡ ଗାଡି ଗଲେ ସ୍ଲୋ ଚଲେଇ ତେ ପଡିବ ବାଇକ୍ ବି ଗଲେ
ହଁ ହଁ ମାନେ ଏଇଟା ପୁରା ଗଡା ନିଆଟା ପୁରା ଯା ଗଡା ନି କଣ ସିଏ ହିଁ ସେ ଗଡଣିଆ ମାନେ ସେଠି ବ୍ରେକ୍ ହଁ। ହଁ ସେଠି ଗଲା ବେଳକୁ ବ୍ରେକ୍ ଟାଇଟ ରହିବାକୁ ପଡିବ ଆଉ ହଉଛି ହର୍ଣ।
ଯଉ ତ ମାନ କଣ କରନ୍ତି ନା ଯେହେତୁ ଗଲେ ମାନେ ଗଲା ବବେଳୁ ଟିକେ ମାନେ କଣ କରନ୍ତି ନା ଯେ ଜୋସ୍ ଥାଏ ତ ସେ କଣ କର ପାହାଚ ଚଢିକି ପଳୁଅନ୍ତି ସବୁ ବହୁତ ଲୋକ।
ପାହାଚ ଚଢିକି ମୋର ବି ସ୍ୱପ୍ନ ଅଛି ମୁଁ କେବେ ପାହା ଚଢିକି ଯିବି କିନ୍ତୁ ସେଟା ତ ସେଟା ତ ହଉନି ଦେଖିିବା ମୋର କିନ୍ତୁ ମୋର ମ ସ୍ୱପ୍ନ ଅଛି ମାନେ ଜାଗର ଦିନ କପିଳାସ, ଆଉ ଯୋଉ ରଥଯାତ୍ରା ଦିନ ପୁରୀ, ଆଉ ଯିଏ ମାନେ ଯୋଉ ଚୈତି ପର୍ବ ହୁଏନି ମା ଯୋଉ ଘଟ ଗାଁ ରେ ସେଇଦିନ ମାନେ ସେଇ ଦିନ ହିଁ ଯିବାର ମୁ ତିନିଟା ଜାଗାକୁ ଯିବାର ମୋ ସ୍ୱପ୍ନ ଅଛି ଦେଖିବା କୋଉ ଦିନ ଆ ସ୍ୱପ୍ନ ପୂରଣ ହଉଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଘଟଗାଁ ରେ ବି ଆପଣ ଯଦି ଯାଇ ଘଟଗାଁ କେତେବେଳେ ଯାଇଛନ୍ତି ଆପଣ ନା ଯାଇନାହାନ୍ତି?
ଘ ହଁ ଘଟଗାଁ ଯାଇଥିଲୁ ଯେତେବେଳେ ନବମ ପଢୁଥିଲି ସେତେବେଳେ ଆମ
ଆଜ୍ଞା ଏବେ ଆଜ୍ଞା ଦେଖ ଦେଖିବେ ଏବେ ଯଦି ଆପଣ ଅ ମାନେ ଏଗାରଟା ବାରଟା ଭିତରେ ଦଶଟା ତ ଏଗାରଟା ଭିତରେ ଯଦି ଯିବେ।
ଆଜ୍ଞା।
ଆଜ୍ଞା ଦେଖିବେ ସେଠି ଯେଉ ମାନେ ସେତେବେଳେ ଆଳତି ହୁଏ ମାଆଙ୍କର ଯେଉ ବା ବାଜା ଗୋଟେ ବାଜେ ଆଜ୍ଞା ସେ ବାଜା ଆପଣ ଦେଖିବେ ସେଠି ବାଜା ବାଜୁଥିବ କିନ୍ତୁ ଆପଣଙ୍କ ଗୋଡ଼ ସେଠି ଆପେ ଆପେ ଉଠିଯାଉଥିବ।
ହଁ ହଁ ହଁ କିନ୍ତୁ ଆମେ ଯୋଉ ଯାଇ ଥିଲ ଆମେ ପାୟ ରାତି ଚାରିଟାରୁ ବାହାରିକି ପଳେଇଥିଲୁ କାରଣ ଆମେ ମାଙ୍କର ଟୋଟାଲ ଦଶ ମାନେ ସକାଳର ପୂଜା ଦେଖିବାକୁ ଚାହିଁଥିଲୁ। ତ ଆମେ ଯାଇକି ମାଆଙ୍କର ଦର୍ଶନ ଦେଖିଛୁ ସେଠି ରହିଲୁ ସବ ଆଳତି ଫାଳ ସବୁ ଦେଖିକି ଆସିଲୁ ମାନେ ଏତେବାଟ ଯେହେତୁ ଯାଉଛୁ ମାନେ ଯାହାହେଲେ ଖର୍ଚ୍ଚ କରିକି ଯାଉଛୁ ମାନେ ତ ଦେ ଦେଖିବାକୁ ପଡିବ ନା ତ ସେଥିପାଇଁ। କିନ୍ତୁ ଦୁଃଖ ରହିଗଲା ଟିକେ ସାନ ଘାଗେରା ବଡ ଘାଗେରା ଯାଇପାରିଲୁନି।
ଆଜ୍ଞା ଆଜ୍ଞା ଆଜ୍ଞା ସାନ ଘାଗେରା ବଡର ସେଠୁ ବି ଆହୁରି ମାନେ ଘଟଗାଁରୁ ଆହୁରି ତିରିଶ ପଇଁ ଆଜ୍ଞା କେତେ ମିନିମମ୍ ପଇଁଚାଳିଶ ପଚାଶ ଭଳିଆ ହେଇଯିବ।
ହଁ ହଁ ତ ସେଥିପାଇଁ ବହୁତ ବାଟ ବି ହେଇଯାଉଛି ପୁରା କେଉଁଝର ଯିବା ପଡୁଚିନା ସେଟା।
ଆଜ୍ଞା ଆଜ୍ଞା ନାଇଁ ଆଜ୍ଞା କେଉଁଝରରୁ ପ୍ରପର କେଉଁଝରରୁୁ ଆହୁରି ସିଆଡକୁ ଆଠ ଆଠ ଦଶ କିଲୋମିଟର ହବ ସାନ ଘାଗରା ତାପରେ ସେଇ ସାନ ଘାଗରାରୁ ପୁଣି ଆହୁରି ଦି ତିନି କିଲୋମିଟର ଆଗକୁ ବଡ଼ ଘାଗରା ଅଛି।
ହଁ ତିନି କିଲୋମିଟର ଚାରି କିଲୋମିଟର ନା ପାଞ୍ଚ କିଲୋମିଟର ପା?
ଆଜ୍ଞା ମୁଁ ଆଜ୍ଞା ସେଇ ମଝାମଝିରେ ପଡିବ।
ହଁ ତ ହେଥିପାଇଁ ଯାଇ ହେଲାନି ତ ଆମେ ଆଉ କୋଉ ଆଉ କିଛି ଜାଗା ଯେମିତି କିି ଯୋଉ ନିମାପଡା ନା କଣ କହୁଚନ୍ତି ସେଟା ଆଉ ଗୋଟ ସେ ଯୋଉ ପାଖ ଆଖ ଯୋଉ ଗୋଟେ ମନ୍ଦିର ଅଛି ମାନେ ତମ ଗାଁ ପାଖାପାଖି
ଆଜ୍ଞା।
ଆଉ ଗୋଟେ ଜଗନ୍ନାଥ ମନ୍ଦିର କୋଉଠି ଅଛି ସେଇ ସେ ନାଁ ଟା ମୋର ମନେ ପଡୁନି ମୁଁ ବି ସେ ଦି ତିନଟା ଜାଗା ବୁଲିକି ପଳେଆସିବି। ହଁ ମାନେ କେଉଁଝର ନାଇଁ ମାନେ ଆନନ୍ଦପୁର ପାଖେରେ ମାନେ ଦିଟା ଜଣାଶୁଣା ମନ୍ଦିର ହୁଁ ଯୋଟା ଗୋଟେ କୁଅ ହଁ ଗୋଟେ କୂଅଟେ ଅଛି ସେ କୂଅ ଭିତରେ କଣ ହେଇଥିଲା କେଆଣି ସେ କୂଅଟାକୁ ମାନେ ଜାଲି ଦିଆହେଇ ଚି।
ଆଜ୍ଞା ତାହେଲେ ମୁଁ କାଇଁ ଜାଣିନି ଆଜ୍ଞା।
ଆଉ ଗୋଟେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଆମେ ଗଲାବେଳୁ ପହଡ ପଡିଥିଲା।
ହଉ ଆଜ୍ଞା ମୁଁ ରଖୁଚି କେତେବେଳେ ପରେ କଥା ହବା ଫାଙ୍କା
ଟାଇମ ହିଁ ଜଣା ପଡୁନି ମତେ ଯେ ମାନେ ମାନେ ଯିଏ କୁହନ୍ତି ଆଜ୍ଞା ରଖୁଚି ମୁଁ କହିବି ହଁ ମୁଁ ଟାଇମ ଦେଖିନି ମୁଁ କାଟ୍ କଥା ହଉଥିବି ମୁଁ ଟାଇମ ଦେଖିବିନି ଆଉ ହଉ ମୁଁ ରଖୁଛି।